ହାଲୋ।
ହାଲୋ।
ହଁ। କଁ କରୁଚ?
ହଁ ନମସ୍କାର ଆଉ ଦିଦି କଣ କରୁଛନ୍ତି?
ହଁ ଏଇଠି ସବୁ ଚାଲିଛି ଯୋଗାଯୋଗ। ଭାବୁଥିଲୁ ଗୋଟେ ବଣଭୋଜି କରିବୁ ତ ସେଥିଲାଗି ତମୁକୁ ଫୋନ୍ କରିଥିଲି ତମେ ଏବେ କଣ ଫାଙ୍କା ଅଛ ନା କଣ ବେସ୍ତ।
ହଁ ଦିଦି ଭଲ ଅଛି ମୁଁ କଁ କହୁଥିଲି ଯେ ତମେ ଟିକେ ଦେଖିବ କି ସେଇ ଯୋଉ ସମୟ ଘଣ୍ଟାରେ ଯୋଉ ଦେଖଉଚି ସେଟା ଠିକ୍ ଠାକ୍ ଚାଲିଚି କି ନାଇଁ।
ହଁ ହଁ ଠିକ୍ ଚାଲିଛି ସବୁ।
ହଁ ନାଇଁ ଏକାନି କଣ ନା ଏକାନି ସେଇ ସମୟର ଅଭାବ ଯୋଗୁରୁ ବୋଧେ ସେଇ ଆପ୍ ଆପଣ କଲ୍ କରୁନଥିଲେ ସେଥିପାଇଁ ମୁଁ କହିଲି ସମୟ ଚାଲଚି ନା ନାଇଁ।
ହଁ। ଆଛା ତମେ ଏବେ କୋଉଠି ଏଇଠି ଅଛ ଗାଁରେ ନା କୁଆଡେ ବାହାରେ ଅଛ।
ମୁଁ ଅଛି ବାହାରେ କିନ୍ତୁ ଆପଣ କୁହନ୍ତୁ କଣ କରିବା ଆପଣ ତ ପ ପୂର୍ବ ଅ କଥା ହେଇଥିଲେ ମାସେ ତଳେ ସେଇ କଥାରେ ତ ଆପଣ କହିଥିଲେ ଯେ କୁଆଡେ ଗୋଟେ ବୁଲିବାକୁ ଯିବା। ତ ସେଇ ବୁଲା କଥା କଣ କୋଉ ବାଟ ଯାଇଁ ଗଲା।
ହଁ ସେଇ କଥା ହିଁ ତ କଥା ହବାକୁ ମୁଁ ଫୋନ୍ କରିଚି। ମାନେ ଆମେ ସମସ୍ତେ ମିଶିକି ଯୋଗାଯୋଗ କରୁଚୁ କି କୋଉଠିକି ଗୋ ଟେ ଯିବୁ ବଣଭୋଜି କରିବାକୁ ତ କୋଉଠିକି ଯିବା କହୁନ?
କୁହନ୍ତୁ ଆମେ ଦ୍ ଆପଣ ଯଦି କହିବେ ଆମେ ସହର ଭିତରେ ଆମ ଓଡିଶା ଭି ତେରେ ରହିକି ବୁଲିବାକୁ ଚାହୁଁଚନ୍ତି ନା ଆମ ସହର ବାହାରୁକୁ ଯିବାକୁ ଚାହୁଁଛନ୍ତି।
ନା ମ ଆମ ଓଡିଶା ଭିତେରେ ତ ଯେତିକି ଜାଗା ସେତିକି ତ ବୁଲିଲେ ବି ସରିବନି। ଆମେ ବାହାରକୁ କାହିଁ ଯିବା କୋଉଠି ଗୋଟେ ଭଲ ଜାଗାଟେ କୁହ ଯୋଉଠିକି ମାନେ ଭଲ ସୁନ୍ଦର ଜାଗାଟେ ହେଇଥିବ ଝରଣା ଫରଣା ଟିକେ ଥିବ। ଆଉ ଟିକେ ଭୋଜି ଭାତ କରି ହଉଥୁବ ଆମେ ରୋଷେଇ କରି ଖାଇବା ନା। ତ ସେତିକି ହେଲେ ଭଲ ହେଲା ଆଉ।
ତାହେଲେ ଯଦି ଓଡିଶା ଭିତରେ ଆପଣ ଯାହା କହିଲେ ସତ କଥା ଆପଣ ଯୋଉ କହିଲେ ଓଡିଶା ଭିତରେ ଯେତିକି ଅଛି ବୁଲିଲେ ସରିବନି ଏଇଟା ତ ସତ କଥା। ଉଁ ଲେକିନ୍ କାରଣ ଆମର ଯେତିକି ପର୍ଯ୍ୟଟନ ସ୍ଥଳ ଅଛି ପୁରୀ ହଉ କିମ୍ବା ମ ମନ୍ଦିର ଗୁଡାକ ଯୋଉ ଅଛି ସେ ଆ ଆମର ଅଲଗା ଅଲଗା ଯାଗାରେ। ତା ଛାଡ଼ିକି ଆମେ ବାହାରକୁ ଯିବାଟା ଆମର ବ୍ୟର୍ଥ କିନ୍ତୁ। ତ ଆପଣ କୁହନ୍ତୁ କୋଉ ଯାଗାକୁ କଣ ଗଲେ ଭଲ ରହିବ?
ହଁ ନାଇଁ ମୁଁ ତ ଏତେ ଯାଗା ବିଷୟରେ ଜାଣିନି ମୋତେ। ତ ଭଲ ଲାଗେ ମନ୍ଦିର ଆଉ ସମୁଦ୍ର କୂଳ ଏଇଗୁଡ଼ାକ। ତ ସେଠିକି ତ ଗଲେ ଆଉ ତ ଆମେ ଭୋଜି କରିପାରିବାନି ନା।
ନାଇଁ ସେମିତି ଯଉ କହିଲେ ଆପଣ ମନ୍ଦିର ଆଉ ସମୁଦ୍ର କୂଳ। ମନ୍ଦିର ଯାଇପାରିବା କିନ୍ତୁ ଆମ ମନ ପସନ୍ଦର ଜିନିଷ ଟିକେ ଖାଇ ପାରିବାନି ଠିକ ଅଛି। ତ ମୁଁ ଭାବୁଛି ସମୁଦ୍ର କୂଳକୁ ଯିବା ସମୁଦ୍ର କୂଳକୁ ଗଲେ ସମୁଦ୍ର। କୂଳରେ ଜା ଭ ଯଉ ଆମର ଝାଉଁ ବଣ ରହିଥାଏ। ସେଇ ସେଇ ସାଇଡରେ କିଛି ଆମେ ରୋଷେଇ କରିଦେବା। ତାପରେ ଆମେ ଉଁ ବୁଲାବୁଲି କରିକି ଯୋଉ। ଅ ସମୁଦ୍ର ଥିବ ସମୁଦ୍ର ପାଖରେ ପ୍ରାୟ ମନ୍ଦିର ବି ରହୁଛି ସେ ସବୁ ଦର୍ଶନ କରିବି। ଇ ଆମେ ଆସିପାରିବା।
ହଁ ସେଇଟା କଲେ ଭଲ ହବ କିନ୍ତୁ। ଗୋଟେ କଥା ହଉଛି ନା ମୁଁ ଯେତିକି ଜଣଙ୍କ ସାଙ୍ଗରେ କଥା ହଉଥିଲି। ତ କିଛି ଜଣ କହୁଛନ୍ତି କି ଆମେ ଭୋଜିରେ ଆମିଷ କରିବା। ଆଉ କିଛି ଜଣ କହୁଛନ୍ତି କି ନାଇଁ ସାଧା। ଖାଇବୁ ଆମେ ଆମିଷ ଖାଇବୁନି। ତ ଆମେ ଯେହେତୁ ସମସ୍ତଙ୍କୁ ନେଇକି ଭୋଜିଟା କରିବା। ତ ଦିଟାକ ଜିନିଷ କରିବା ନା ଆମିଷ ଆଉ ସାଧା ଦିଟା କରିବା। ତ ମତେ ଯେତିକି ଲାଗୁଛି ଆମେ ଯଦି ମନ୍ଦିର ପାଇଁ କି କରୁଛେ ଯି ବା ବୁଲିବାକୁ। ତ ଆମିଷ ଖାଇସାରିଲେ ଆଉ ମନ୍ଦିରକୁ ଯିବାକୁ ଇଚ୍ଛା ହେବନି ଗୋଟେ ଭଲ ଲାଗିବନି।
ନାଇଁ ଆମେ ନାଇଁ ଆମେ ସେମିତି କରିବାନି କାରଣ ଦେଖନ୍ତୁ। ଆମେ ମାନେ ଓଡିଶା ଲୋକ ଟିକେ ସ୍ନେହ ହୁଅନ୍ତି ଆମିଷ ଖାଇବା ପାଇଁ। ତ ମୁଁ କଣ ଭାବୁଛି। ଆମେ କ ସମୁଦ୍ର କୂଳରେ ଯୋଉ ଝାଉଁ ଯାଗା ଥିବ ବୁଝିଲେ। ସେଇଟା ଆମେ ଆମିଷ କରିବା ଠିକ୍ ଅଛି ଆମିଷ କରିଦେବା। ଆଉ ଆମେ ବୁଲାବୁଲି କରିକି ଆସିବା ହେରି ମନ୍ଦିର। ତାପରେ ଆମେ ଖାୟା ପିଆ କରିବା। ଦିଦି ସମୁଦ୍ରରେ କିଛି ସମୟର ସ-ସମୟ ଯଦି ଆମେ ଆ ସେଇଟା ସରେଇବାର ଅ ଛି ସରେଇବା ନହେଲେ ପୁଣି ଫେରିକି ଆସିବା କିନ୍ତୁ। ଯୋଉ ସମସ୍ତଙ୍କର ପସନ୍ଦକୁ ଆମେ ଯଦି ନା ପସନ୍ଦ କରିକି ନେବା ତ ସେଇଟା। ଲୋକ ପିଲାମାନେ ଟିକେ ପସନ୍ଦ କରିବେନି ନା ଆସିବା ପାଇଁ।
ହଁ ସେଇଟା ଠିକ୍ କଥା। ଆଚ୍ଛା ତା ହେଲେ ସେମିତି ଏମିତି କେଉ ଜାଗା ଅଛି ଯଉଠି ମନ୍ଦିର ଥିବ, ସମୁଦ୍ର ଥିବ ଆମେ ଭୋଜି କରି ଖାଇ ପାରିବା।
ତ ଯଦି ଆମେ ଦେଖିବା ଆମ ପାଖାପାଖି ଅଞ୍ଚଳରେ ଗୋଟେ ବଟେଶ୍ଵର ଅଛି ଠିକ ଅଛି। ସେଇଟା ହଉଛି ଶିବଙ୍ଗର ଜାଗା ଆ ଅଥଚ ଆମେ ନେବା କଥା ନାହିଁ ଠିକ ଅଛି। କିନ୍ତୁ ତାର ସାଇଡରେ ପୁରା ତାଠୁ ଟିକେ ଅଧ କିଲୋମିଟର ଦୂରରେ ଆମର ଝାଉଁ ବଣ ଅଛି ଠିକ। ସେଇଠି ଆମେ ଆମିଷ କରିଦେବା। ପ୍ରଥମେ ଆମେ ବୁଲିକି ପଳେଇ ଆସିବା ମନ୍ଦିର ଶିବଙ୍କ ମନ୍ଦିର। ସେଇଠୁ ଆସିଲା ପରେ ଆମେ ଏଇଠେ ଖାଇକି ସମୁଦ୍ରରେ କିଛି ସମୟ ଆ ଦେଇକି। ପୁଣି ଫେରିକି ଆସିବା କଣ ପାଇଁ ନା ଆମେ ସବୁ ପିଲା ଯାଉଛେ ପିଲାମାନେ। ଆ ସ୍କୁଲ ପିଲାମାନେ ଯାଉଛେ ମନ ପକେଇବା ପାଇଁ ସମସ୍ତଙ୍କର ଗୋଟେ ଫେରୱାଲ ଟାଇପ ର। ତ ଯାଇକି ସମୟ ବୁ ଦେଇକି ଶୀଘ୍ର ପଳେଇ ଆସିବାକୁ ପଡିବ ଆଉ।
ହଁ ସେଇଟା କଲେ ଠିକ ହବ। ମୁଁ ଦେଖେ ପଚାରେ ସମସ୍ତଙ୍କୁ ଆଉ କାହାର କଣ ମତାମତ ଥିବ। କିଏ ଯଦି ଆଉ କୋଉ ଜାଗା ପସନ୍ଦ କରୁଥିବ। ମୁଁ ଫାଷ୍ଟ ନା ସମସ୍ତଙ୍କୁ ପଚାରିକି ଆଗ ବୁଝୁଛି କାହାର କୋଉ ଜାଗା ପଶ ହନ୍ ତ ସେଇ ହିସାବରେ ଆମେ ପ୍ଲାନିଂ କରିବା। ନଚେତ୍ ଆମେ ହଇରାଣ ହେଇଯିବା ନା ମାନେ ଭଲ ଲାଗିବନି ସିଏ କହିବେ ନା ମୁଁ ଏ ଜାଗା ଆସିଛି ଦେଖିଛି ମ ତେ ଜାଗା ଭଲ୍ ଲାଗୁନି ତ ସମସ୍ ତଙ୍କୁ ପଚାରିକି ମାନେ ଜାଗାଟା ଫିକ୍ସ କଲେ ଭାବୁଛି ଭଲ ହବ।
ଦେଖନ୍ତୁ ବଣଭୋଜି ଏମିତିକା ଜିନିଷ ସମସ୍ତଙ୍କର ମନ ଧରିକି ଯିବାକୁ ପଡ଼ିବ ଆଉ ଆମେ-ମେ ପଚାଶେ ପିଲା ଥିବା ଦଶ ଜଣଙ୍କ ମନ ଆ ପାଉଥିବ ଆଉ ଚାଳିଶ ଜଣଙ୍କ ମନ ପାଉନଥିବ। ତ ସେମିତିରେ ଯାଇକି ଆମର ତାକୁ ଆଉ ବଣଭୋଜି ଆମେ କହିପାରିବାନି। ତାହେଲେ ଆମେ ମାନେ ପ୍ରଥମେ କଣ କରିବାକୁ ପଡି଼ବ ଯାହାକି ତ ଆପଣ ହୋଉ ଯେଏନ୍ତି କ୍ଲାସ ର ମନିଟର ଥିଲେ ୟା ବା ଆପଣ ଦିଦି ଥିଲେ ସମସ୍ତଙ୍କର ଆପଣ ଝିଅ ପିଲାଙ୍କର ନମ୍ବର ରଖିଥିବେ। ଆପଣ ସେମାନଙ୍କୁ କୂଅ କ କଥା ହୁଅନ୍ ତୁ ମୁଁ ଆମ ପୁଅ ପିଲାଙ୍କ ସମସ୍ତଙ୍କୁ କଥା ହଉଛି। ସେମାନେ କୋଉ ଜାଗା କହୁଛନ୍ତି କେତେ ଟଙ୍କା ଦେଇପାରିବେ। ସେ ସବୁ ଦେଖିକି ଆମେ ସବୁ ଭାବିବାକୁ ଆ ପଡ଼ିବ ଯେ କଣ କରିବା କଣ ନାଇଁ।
ହଁ ଠିକ୍ କଥା ମାନେ ସମସ୍ତଙ୍କଠୁ ପଇସା ଯୋଉ ଆମେ ଆଦାୟ କରିବା ସମସ୍ତଙ୍କ ମତାମତ ସହ ସମସ୍ତଙ୍କ ରାଜି ସହ ଏତିକି ଟଙ୍କା ହେଲେ ହବ। କିଏ ଅଧିକା ଟଙ୍କା ଦ ଦେଇ ପାରୁନଥିବ ସମସ୍ତଙ୍କୁ ନେଇକି ତ ଆମକୁ ଚଳିବାକୁ ପଡ଼ିବ ନା ଆଉ ଆଚ୍ଛା କହିଲ ମାନେ କଣ ଭୋଜିରେ ଆଇଟମ୍ ସବୁ କଣ କଲେ ଭଲ ହେବ ଆମିଷରେ କଣ କଲେ ଭଲ ହବ, ସାଧାରେ କଣ କଲେ ଭଲ ହବ।
ଦେଖନ୍ତୁ ଆଉ ଆମିଷ ସାଧା କଥା ରହିଲା। ଆଉ ସାଧାରେ ତ ଭାତ, ଡାଲି ପନିର ଖୁରୁମା କରିପାରିବା ଆଉ ଆମିଷରେ ଯଦି ଗୋଟେ ଜିନିଷ ମିଶେଇବା ଆ ସେଇ ତ ଶ-ଶସ୍ତାରେ ରୁହେ ଚିକେନ ତରକାରୀ ସେଇଟା କରିପାରିବା ଆଉ।
ଚ୍ଛା ଆ ଠିକ୍ ଅଛି ଆଉ କାକୁଡ଼ି ପାମ୍ପଡ଼ ଫାମ୍ପଡ଼ ଏଗୁଡ଼ାକ?
ସେଇତ ସବୁ ରହିଲା ସାଇଡି ଆଇଟମ୍। ଦେଖନ୍ତୁ ସେ ସବୁରେ ପଇସା ଏତେ ସରିବନି ଯେମିତି ଆପଣ କହିଲେ ପାମ୍ପଡ଼। ପାମ୍ପଡ ପଚାଶ ଟଙ୍କାରେ ଆପଣଙ୍କୁ ଦଶ ପିସ୍ କୋଡିଏ ପିସ୍ ମିଳେ କୋଡି଼ଏ ଟା ମିଳିଯିବ ଆଉ ସେମିତି ସାଲାଡ୍ ଗୋଟେ କାକୁଡ଼ି ଦୁଇ କିଲୋ ଆଣିଦେଲେ ସିଏ ବି ହେଇ ଯିବ ସେ ସବୁ ଭାବନ୍ତୁନି ଆମେ ମେଇନ୍ କୋର୍ସ ମେଇନ୍ ଯୋଉ ଜିନିଷ ସବୁ କରିବା ସେ ସବୁ ଭାବିବାର ଅଛି ଆମେ ପନିର କରିବା। ନା ଛତୁ କରିବା, ନା ଚିକେନ କରିବା, ନା ମାଛ କରିବା, ନା ଅଣ୍ଡା କରିବା ସେ ସବୁ ଭାବିବାକୁ ପଡ଼ିବ।
ଆ ନାଇଁ ମୁଁ ଯେତିକି ଭାବୁଛି ସମସ୍ତଙ୍କର ପସନ୍ଦ ଚିକେନ୍। ଆ ଆମିଷରେ। ଆଉ ଚିକେନ୍ ଟା ବି ମାନେ ଆମ ପାଇଁ ବି ସୁବିଧା ହବ ଜଲ୍ଦି ହେଇଯିବ। ନହେଲେ ମାଛ କଲେ ତାକୁ ଭାଜେ ତରକାରୀ କର ସିଏ ବୋହୁତ୍ ତ ମାନେ ତକଲିଫ୍ ଜିନିଷ। ଆ ତ ମାଛ ନ କରିକି ଆମେ ଚିକେନ୍ କରିଦବା। ଆଉ ସାଧାରେ ଆମେ ଛତୁ କରିଦବା। କାହିଁକି ନା ପନିର୍ ଏବେ ତ ଦେଖୁଥିବ ପନିର୍ ରେ ଏବେ ସେ ଯୋଉ କଣ ପାଉଡର ଫାଉଡର ମିଶେ ସେଇକି ଭେଜାଲ ପନିର୍ କରିଦେଉଛନ୍ତି ନା ତ ସେଇଟା ଏତେ ଟେଷ୍ଟ୍ ଲାଗୁନି ଆଉ ଖାଇବାକୁ ମାନେ ଛାଣି ସାରିଲା ପରେ ସେଇଟା ନା ପୁରା ଟାଣ ଟାଣ ଲାଗୁଛି। ତ ମୁଁ ଯେତିକି ଭାବୁଛି ଛତୁ ଚିଲ୍ଲି ଛତୁ କରିଦେଲେ ବି ଭଲ ହବ ସ୍ ସାଧା ଯୋଉମାନେ ଖାଇବେ।
ଏଇଟା ଭଲ ରହିବ ଛତୁ ଯେ ଆପଣ କହିଲେ ଛତୁୁରୁ ମୋର ମନେ ପଡ଼ିଲା ମୋର ମାଉସୀ ପୁଅ ଭାଇ ହଉଛନ୍ତି ଛ ଛତୁ ଚାଷ କରୁଛନ୍ତି। ତାଙ୍କର ଗୋଟେ ଫାର୍ମ ଅଛି ସେଇଠାରେ ତାଙ୍କେ ଛତୁ ଚାଷ କରୁଛନ୍ତି। ତାଙ୍କୁ ଯଦି ଆମେ କହିବା ଭଲ ପଇସାରେ ଆମେ ପାଇପାରିବା। ତା ସହିତ ଆପଣ କହିଲେ ପନିର୍ ପନିର ତ ଆଜିକାଲି ବହୁତ ଖରାପ ଆସୁଛି। ଆ ଯୋଉ ସବୁ କିଛି କିଛି ମେଡିସିନସ ପକେଇଦେଲେ ସେ ନେଳି କଲର ହେଇଯାଉଚି ତ ସେ ସବୁ ଅଧିକ ଟଙ୍କା ଦେଇକି ଖରାପ ଜିନିଷ କାହିଁ ଖାଇବା? ଆମେ ଭଲ ପଇସା ଦେଇକି ଭଲ ଜିନିଷ କାହିଁ ଖାଇବାନି ତ ସେଇଟା ଭଲ ଜିନିଷ ଆପଣ କହିଲେ ଛତୁ ତରକାରୀ କୁ ଚିକେନ ତରକାରୀ ଆମେ କରିଦେବା।
ଆ ନାଇଁ ଛତୁ ତରକାରୀ କରିବାନି ଛତୁ ଚିଲ୍ଲି କରିବା। ତମେ ତମ ଭାଇଙ୍କ ସହିତ କଥା ହେଇଯିବ ଆମର ବଟନ ଛତୁ ନେଇ ଆସିବ। ହେଲା ଯେତିକି ଦରକାର ହେବ ଆମେ ଆଗ ମାନେ ଡିସାଇଡ଼୍ କରିଦେବା କି କେତେଜଣ ପିଲା ଆମର ଯିବେ କେତେ କେଜି ଦରକାର ହେବ ସେଇ ହିସାବରେ ଆମେ ଡିସାଇଡ଼୍ କରିଦେଲେ ଆମେ ଆରାମସେ ସେତିକି ନେଇଆସିବା ଆଉ ମୁଁ ତମକୁ କହିଦେବି ପଇସା ପଠେଇଦେବି ତମେ ନେଇ ଆସିବ ଆଉ।
ହଁ ତାହେଲେ ଆମେ ସେମିତି ଆକା କରିବା ତା ପୂର୍ବରୁ ଆମେ ସମସ୍ତଙ୍କର ମତାମତ ନେଇଯିବା। ମତାମତ ନେଲେ ମତେ ଲାଗୁନି ଯେ କିଏ ମନା କରିବ। କାରଣ ମୁଁ ଆମର ଯୋଉ ଗୋଟେ ଗ୍ରୁପ ଅଛି ଆମେ ଯୋଉ କଥାବାର୍ତ୍ତା ହୋଉଛୁ ପୁଅମାନେ ସେଇଥିରେ ମୁଁ ଦେଖିବାକୁ ପାଉଛି ଯେ ସମସ୍ତଙ୍କ ଟିକେ ଟିକେ ଇଚ୍ଛା ଅଛି। ସମସ୍ତେ ଏବେ ବି ସେଇ ପୁରୁଣା ଦିନର କଥା ପୁରୁଣା ଦିନର ସେଇ ବଣଭୋଜି କଥା ସ୍କୁଲର ପିକନିକ କଥା ମନେ ପକେଇକି ଏବେ ଭାବୁଛନ୍ତି କରିବା ବୋଲି ବଟ ସମସ୍ତଙ୍କ ମନକୁ କୁ ମିଶେଇବା ଦରକାର ସେଇ ମନକୁ ନେଇକି ଆମେ ଆ ବଣଭୋଜି କରିବାକୁ ପଡିବ ଆଉ।
ହଁ ତମେ ଗୋଟେ କାମ କର ତମେ ସବୁ ପୁଅ ପିଲାଙ୍କ ଦାୟିତ୍ଵ ଟିକେ ନେଇଯାଅ ସମସ୍ତଙ୍କୁ ଟିକେ ଫୋନ୍ କରିକି ତାଙ୍କୁ ଟିକେ ତାଙ୍କଠୁ ବୁଝାବୁଝି କରିଦବ କିଏ କିଏ ଆସିବେ କଣ କରିବେ ଆଉ କିନ୍ତୁ ସମସ୍ତେ ଙ୍କୁ ଟିକେ ବାଧ୍ୟ କରିବ ଆସିବା ପାଇଁ କାରଣ ସମସ୍ତେ ନ ଆସିଲେ ଆଉ ଭୋଜି କରିବାର କିଛି ଆଉ ମୂଲ୍ୟ ରହିବନି। ଆଉ ମୁଁ ସମର ସବୁ ଝିଅ ପିଲାଙ୍କୁ ଫୋନ୍ ଫାନ୍ କରିଦେବି। ବୁଝିକି କୋଉ ଦିନ ଗୋଟେ ଫିକ୍ସ କରିବା ଯୋଉ ଦିନ ସମସ୍ତେ ଫାଙ୍କା ଥିବେ ତ ସେଇଦିନ ଫିକ୍ସ କରିକି ଆମେ କରିବା ପ୍ରୋଗ୍ରାମ୍ ଟା ଆଉ।
ହଁ କିନ୍ତୁ ମୁଁ ଶୁଣିବାକୁ ପାଇଛି ଯେ ବୋହୁତ ଝିଅ ପ୍ରାୟ ବାହା ହେଇଗଲେଣି ବାହାଘର ସେମାନଙ୍କ ସରିଗଲାଣି। ତ ସେମାନଙ୍କୁ ଡାକିବା ସହିତ ଟିକେ ଆପଣ ସେମାନଙ୍କର ଯୋଉ ଅ ସ୍ଵାମୀ ଥିବେ ତାଙ୍କ ସହିତ ବି ଟିକେ କଥା ହେଇଯିବେ ସେମାନଙ୍କୁ ଛାଡିବା ପାଇଁ କାରଣ ସେ ତ ଏକୁଟିଆ ସେ ଟାଇମ ରେ ଆସିପାରିବେନି ସେ ସମୟରେ। ତ ତାଙ୍କୁ କହିବେ ଯେ ସେମାନେ ତାଙ୍କ ସହିତ ବି ଧରିକି ଆସିବା ପାଇଁ।
ଆଚ୍ଛା ହଉ ଠିକ୍ ଅଛି ଆଉ ମୁଁ କଥା ହେଇଯିବି ସମସ୍ତଙ୍କ ସହିତ। ମୁଁ କଥା ହେଇସାରିକି ତମକୁ ଜଣେଇବି ଆଉ କଣ ଆମେ ଡିସାଇଡ କଲୁ କୋଉଠିକି ଯିବା ସମସ୍ତେ ଯଦି ରାଜି ହେବେ ସେଇ ଘ ତାରିଖ ଯିବା ପାଇଁ ତ ସେଇଟା ହିଁ ଫାଇନାଲ୍ କରିଦେବା। ଆଉ ମୁଁ କହିଦେବି ତୁମକୁ ଆଉ କଣ କଣ ସବୁ କରିବା ଆଉ।
ଠିକ ଅଛି ତାହେଲେ ଆଉ ଯାଉଛି ମୋର ବି କାମ ଆସିଲାଣି ସେଇ ଅଫିସ କାମ। ଆଉ ରହୁଛି ମୁଁ କହିବି ଆପଣ କଣ ରହିଲା ମୁଁ ବି ଆପଣଙ୍କୁ କହିବି ଜଣେଇବି ଆଉ।
ହଉ ହଉ ଠିକ୍ ଅଛି ରଖୁଛି।
ହଁ ହଁ ଠିକ୍ ଅଛି।